ହୁଁ।
କଣ କରୁଛ?
ବର୍ଷା ହଉଛି ଆଉ ବସିଛୁ।
ହୁଁ କଣ ଖାଇଲ?
ଭାତ ଡାଲି ଭଜା ଶାଗ।
ହୁଁ। ଆଉ। ଆଉ କୁଆଡେ ପୁରୀ ପାଇଁ କଣ ବ୍ୟବସ୍ଥା କଣ କେମିତି କରିଛେ ରଥଯାତ୍ରର?
ପୁରୀ ଯିମୁ ବୋଲି ବାହାରିଛୁ।
କିଏ କେତେ କିଏ କିଏ ଯାଉଛ କଣ କେମତି ଯାଉଛ କେମିତି?
ଯାଉଛୁ ଆଠ ଦଶ ଜଣ ଯିମୁ ବୋଲି ବାହାରିଛୁ।
ହଁ। ଆଉ ଆଗରୁ ଯାଇଥିଲ ନା?
ହଁ ଯାଇଥିନୁ।
କଣ ଦେଖିଲ ପୁରୀରେ କଣ କେମିତି ସୁବିଧା ଅସୁବିଧା ଆମେ ଟିକେ ବାହାରିଛୁ ଜୀମୁ ବୋଲି କହିନି କଣ କେମିତି ଯୀମୁ ଘର ଫର ଭଡା।
ହଁ ଆମେ ଯାଇଥିଲୁ ଆକ୍ଷି ତୃତୀୟକୁ।
ହୁଁ।
ଥରେ ସମୁଦ୍ର ଗଲୁ ଲହଡି ଭାଙ୍ଗିଲୁ।
ହୁଁ।
ଆନନ୍ଦ ବଜାର ଗଲୁ।
ଅଭଡ଼ା ଖାଇନୁ।
ଆଉ ଚାରିଆଡେ ସବୁ ଯେତିକି ହୁଁ, ଚାରିଦ୍ୱାର ଯାଇକି ବୁଲିକି ଦେଖିଲୁ। ଠାକୁର ଦର୍ଶନ କଲୁ। ଆଉ ମାତାମଠକୁ ଗଲୁ ମାତାମଠରେ ଏ ଯୋଉ ଶ୍ରୀକୃଷ୍ଣ। ଦୋଳି ଖେଳୁଥିଲେ ତାକୁ ଦେଖିଲୁ। ଆଉ ଗୋରୁ ଶ୍ରୀକୃଷ୍ଣ ଗୋରୁ ଚରଉଥିଲେ ତାକୁ ଦେଖିଲୁ। ଆଉ ସେଠି ଆଉ ଅନ୍ୟାନ୍ୟ ସବୁ ଜିନିଷ ଅଛି ସବୁ ତାକୁ ଦେଖିନୁ। ଦେଖିକି ବୁଲି ବୁଲାକି ଆସିଲୁ। ଆଉ ଅନ୍ୟାନ୍ୟ ମଠ ଯାହା ଥିଲା ସବୁ ବନୁ ଦେଖିଲୁ। ଆଉ
ଆମେ ତ ବାହାରିଚୁ ଯିବୁ ବୋଲି ମହାବିନାୟକ ଆମର ଏଇଠି ପାଖାପାଖି ଚାଳିଶ ପଚାଶ କିଲୋମିଟର ବାଟ।
ହଁ।
ଉ ମହା ବିନାୟକ ଯିବୁ। ସେଠି ଟିକେ ଠାକୁରଙ୍କୁ ଦର୍ଶନ କରିବୁ। ଦର୍ଶନ କରିକି ସେଠି ଟିକେ ଅ ସେଠି ବିି ପ୍ରସାଦ ସେବନ ହଉଚି ସେତିକି ପ୍ରସାଦ ସେବନ କରିବୁ ଖାଇ ଖୁଆଇ କି ଆସିନା ଏଠି ତା ପାଖାପାଖି ଅଛି ଚଣ୍ଡୀମନ୍ଦିର।
ହୁଁ।
ଚଣ୍ଡୀଙ୍କ କତିକି ଟିକେ ଯିବୁ ସେଠି ଟିକେ ଭୋଗରାଗ କରିବୁ ଭୋଗରାଗ କରି ତାକୁ ସେଇଠୁ ଆସିବୁ ଆଇଲା ପରେ ସେଇଠି ଅଛନ୍ତି ଆମର ଶିବ। ପାର୍ବତୀ ମନ୍ଦିର ଅଛନ୍ତି ସେଠି ସେ ଆଠ ଦଶମ ଟି ମନ୍ଦିର ବି ହେଇଛି।
ହୁଁ
ଏତିକି ଟିକେ ଦେଖା କରି ଦର୍ଶନ ଦର୍ଶନ କରିବୁ ଦର୍ଶନ କରିକି ସେଇଠୁ ଆମେ ଏଇଠୁ ଫେରିବୁ ଆଇଲା ପରେ ଫେରେ ସେ ବାଟରେ ଆଇଲାକୁ ପଡିବ ବନାଶିକା ସେଠି ଗୋନାସିକାରେ ସେଠି ସେ କଣ ଅଛି ବୈତରଣୀ ନଦୀ। ସେ ବୈତରଣୀ ସେଇଠୁ ବାହାରିଚି। ସେଇଠୁ ଦେଖି ମୁଁ ତାଙ୍କର ହୁଁ କାଳେ ସେ ଗୋନାସିକାରେ ଗୋରୁ ମୁଣ୍ଡ ସବୁ ହେଇଛି ସେ ଆଉ ଯୋଉ ଗୋଟେ ପାଖରେ ବାଲି ଗୋଟେ ପାଖରେ ପାଣି ଏସବୁ ବାହାରୁଛି।
ହୁଁ।
ତାକୁ ଟିକେ ଦେଖିକି ତାପରେ ଆମେ ଆଉ ଆସିକିନା ଫେରି ମୁଁ ଆଇଲା ପରେ ବାଟିରେ ପଡ଼ିବ ଘଟଗାଁ ଦର୍ଶନ
ହୁଁ
ଘଟଗାଁରେ ତ ହଜାର ହଜାର ଶ୍ରଦ୍ଧାଳୁ ଅଛନ୍ତି। ସେଠି ବି ସବୁବେଳେ ଲୋକ ଯାଉଚନ୍ତି ଆସୁଛନ୍ତି। ସେଠି ବି ଭୋଗ ରାଗ ବହୁତ ତାର ସିଏ ସେଠି ତ ନଡ଼ିଆ କଦଳୀ ଭୋ ଭୋଗ ହେଉଚି। ସେଠି ଟିକିଏ ଦେଖି ମାଆଙ୍କୁ ଟିକେ ଦର୍ଶନ ଅଁ କରିବୁ। ଦର୍ଶନ କରିକି ଏଠି ପୁଣି ରହିପାରୁ ରାତିରେ। ସେଠି ଟିକେ ଆଳତି ସନ୍ଧ୍ୟା ଆଳତି ସେଠି କାଳେ ଭଲ ଭାବରେ ହୁଏ। ସେ ଆଳତି ଟିକେ ଦେଖି ଦର୍ଶନ କରି ମୁଁ। କରି କୁରାକି ସେଠି କଣ ଲଜ୍ ଫଜ୍ ସୁବିଧା କାଳେ ଅଛି ହେଇଗଲାଣି ସବୁ।
ହୁଁ
ଯଦି ସେଠି ରହିବୁ। ଥରେ ସକାଳୁ ଭୋର୍ ଭୋରୁ ଗାଧା ଗୁଧି କରି ଆଉ ଫେରେ ଟିକେ ମାଙ୍କୁ ଦର୍ଶନ କରି କରିକିନା ଆଁ ହେଠୁ ବାହାରି ବୁହୁରା କଲା ବେଳକୁ ସେଠି ଖିଆ ପିଆ ହବ। ଖାଇବା ପିଇବା କରିକି ବାହାରିଲା ବେଳକୁ ଏ ହେଇଯିବ। ହଁ ପା ଏଟା ଗୋଟେ ହେବ ଆଉ। ତମେ ବାହାରିବ ଆଉ ନଡ଼ିଆ କଦଳୀ ଭୋଗ ରାଗ ସେଠି ଆଉ ସାଙ୍ଗ ମାନେ ହେଠି ହଜାର ହଜାର ନଡ଼ିଆ କୋରା ନଡ଼ିଆ ଖସ୍ ତାପ ଅଁ ଲଡ଼ୁ ନଡ଼ିଆ ତେଲ ସବୁବେଳେ ହେଉଚି ବିକ୍ରିି ଫିକି ସବୁ ବହୁତ ଲୋକ ହେଠି ଏନଗେଜ ଅଛନ୍ତି। ସେଠୁ ଦର୍ଶନ ଦର୍ଶା କରି ବାହାରିବୁ। ବାହାରିଲା ଆସିକିନା ଆଉ ବୁଦ୍ଧେଶ୍ୱର ମନ୍ଦିର ପଡ଼ିବ ତା ଆଗରେ ଅଛନ୍ତି ଆମର ସେଇ ବୈତରଣୀ କୂଳରେ।
ହୁଁ
ଆନନ୍ଦପୁର ସେଠି ସେଠି ଦେଖିବୁ ଏ ବୁଦ୍ଧେଶ୍ଵରମନ୍ଦିର। ଦର୍ଶନ ଦର୍ଶନ କରି ତାପରେ ଘରକୁ ଫେରିବୁ ଆଉ ଏଇ ଭଳିଆ ଆମର ଯୋଜନାରେ ଅଛୁ ଦେଖି ଦେୁଖା କରି ଆସଛୁ ଦର୍ଶନ ଫର୍ଶନ କରି ସବୁ ପ୍ରତ୍ୟେକ ଦେବା ଦେବୀ ବାଟ ସାରା ଯେତିକି ଅଛନ୍ତି ଆଉ ପଡିବ ମାନେ ବାଟରେ ସାରା ଦେଖିକି ଆସିବୁ ଆଉ
ହୁଁ
ଆଉ ଆଉ ତମେ କ ଆଉ କଣ କୋଉଠି ଯିବେ ସେଠୁ ଆଉ କୋଉ ଠିକି ଯାଇଥିଲ କୁହ
ଆମେ ଆଉ ଯାଇଥିଲୁ ଏଠିକି କପିଳାଶ
ସେଠି କଣ କେମିତି ଦେଖିଲ
କପଳାଶ ସେ ଯାଇଥିଲୁ ସେ ପାହାଚ ରେ ଚଢି ଚଢିକା ଗଲୁ ସେ ଠାକୁର ଅଛନ୍ତି କେତେ ଉପରେ ସେଠି ଠାକୁର ଠାକୁର ଦର୍ଶନ କଲୁ ତା ଉପରେ ଅଛନ୍ତି ଠାକୁର ସେଠିକି ଗଲୁ ବୁଲିବାକୁ ସେଠି ଖାଇବା ପିଇବା ସବୁ କଲୁ ଯାହା କିଣାକିଣି ସବୁ କଲୁ ସେଦିନ ରାତିରେ ରହିଲୁ ତା ପର ଦିନ ଫେର ଆସି ଆସିକି ଜୋରନ୍ଦାରେ ପହଞ୍ଚିିଲୁ ଜୋରନ୍ଦାରେ ହେଇ ଯୋଉ ମନ୍ଦିର ଶୂନ୍ୟ ମନ୍ଦିର ସେଠି ଦର୍ଶନ କରିକି ଦେଖି ଦୁଖାକି ବୁଲି ବୁଲାକି ଆସିନୁ
ହୁଁ
ଆସିକି ତା ପାଖ ଆଖ ପାଖରେ ଯେତିକି ସବୁ ମନ୍ଦିର ସବୁ ଦର୍ଶନ କରିବା ଇଏ ସବୁ ଦର୍ଶନ କଲୁ କରି କୁରାକି ବୁଲି ବୁଲାକି ଦି ଚାରି ଦିନ ରହିନୁ ରହିକି ଆସିଲୁ ଆଉ
ଏଠି ତମେ ଯାଇଛ ନା?
ହୁଁ।
ସମ୍ବଲେଶ୍ଵର ସମ୍ବଲେଇ ମା ସମ୍ବଲେଇ ଯୋଉଠି ଅଛନ୍ତି। ସମ୍ବଲେଶ୍ଵରୀ। ସମ୍ବଲେଶ୍ୱର ସେଠି ଡ୍ୟାମ୍ ଅଛି। ସମ୍ବଲେଶ୍ଵରୀ ସମ୍ବଲେଶ୍ଵରୀ ଠାକୁର ଅଛନ୍ତି। ସେଠି ଦେଖିବା ପାଇଁ ସେଠି ବି ଦେଖିବା ପାଇଁ ବହୁତ ଲୋକ ଭିଡ଼।
ହୁଁ।
ଆଉ ଏଠି ଦେଖିବ ସେଠି ବି ଅଛି ନୌକା ବିହାର କରିବା ପାଇଁ ସ ଡଙ୍ଗା ପଡ଼ିଛି। ହଜାର ହଜାର ଲୋକ ସେ ଡଙ୍ଗାରେ ବସିଛନ୍ତି ବୁଲିକି ଆସୁଛନ୍ତି ଫେରେ ଭୋଗ ରାଗ କରୁଛନ୍ତି।
ଆଉ ଏଠି ମା ସମ୍ବଲେଶ୍ଵରୀ ଅଛନ୍ତି, ତାକୁ ଦେଖିବ। ବୁଲିବ ସେ ବଡ଼ ନ ଏଇ ଯୋଉ ଉ ମହାନଦୀର ବନ୍ଧ ହେଇଛି ଆଉ ଦେଖିବ ପାଣି ବି ଅକାତ ଅକାତ ପାଣି ସିଆଡେ ଯାଉଛି, ବହି ବହିକା ଯାଉଛି ଗେଟ୍ କରା ହେଇଛି। ଚି ଆଉ ତାକୁ ବି ଦେଖିବ। ଆଉ ଦେଖି ଦୁଖା କି ହେଁଟିଭି ଦିନେ ଦିଇ ଦିନ ଆଉଁ। ଟାଇମି।
ହୁଁ।
ତାକୁ ବୁଲି ବୁଲାକି ଆସିବ। ଆସିଲା ପରେ ତାପରେ ଆମର ଅଛନ୍ତି ନୁହଁ କି ସିଏ ଠାକୁର ଜେଗା। ଅଁ ଅଁ ଅଁ ତାଙ୍କ ନାଁ କଣ ସେ ଠାକୁର ସେଠିଁ? ଆସିଲା ପରେ ସେଠିବି ଦେଖିବାକୁ ପଡ଼ିବ। ସେଦିନ ସେଠି ବି ରହିବ। ଖାଇବା ପିଇବା ହେଟି ଲଜ ଫଜ୍ ଅଛି। ଘରଓଁ ଉଁ ଭଡା ନଉଛନ୍ତି। ଖୁବ୍ କମ ପଇସା ଘର ଦଉଛନ୍ତି। ବାବା ଅଛନ୍ତି ମାତା ଅଛନ୍ତି ସବୁ ସେଠି ରହିଛନ୍ତି। ସେ ମଠ ମାନଙ୍କରେ ଗୋରୁ ଭଲ ଭଲ ଗାଈ ବାବାଙ୍କ ମଠରେ ଅଛନ୍ତି।
ହୁଁ ହୁଁ।
ଆଜ୍ଞା ଆଜ୍ଞା ସେ ଗାଈ ମଁ ମାନେ ତିନିଟା ମାରିଦବ ସେ ଗୋରୁ ଉପରେ ରକ୍ତ ଖସିଲା ଯୋଉଁଭଳିଆ ସେ ଯେଉଁ ବାବାମାନେ ସେ ଗାଈକି ପାଳନ ଲାଳନ କରିକି ରଖିଛନ୍ତି।
ହୁଁ।
ଆଉ ହଁ ହେଟି ହମ୍ସ ମାନେ ହୀର ଯେ ଭାଣ୍ଡ। ହେଇଟି ଆଉ ବିକିରି ଟିକିରି ନାହିଁ। ସେ ସବୁ ଅଛନ୍ତି ଗାଈ ଦୁଆଁ ହେବେ। ଦହି ହଉଛି। ଘିଅ ଲହୁଣୀ ବାହାର କରିକି ତାକୁ ଲୋକମାନେ ଉଁ ଦୁହାଳ ଅଛି ଦୁହାଁଳ କରିକି ତାକୁ ବସେଇବା ପାଇଁ ଘିଅ ମହଣ ମହଣ ଘିଅ ବି ସେଠି ଆମଦାନୀ ହଉଛି। ଆଉ ତାକୁ ସେଇ ବାବାଙ୍କ ମଠରେ ଓଷା ପ୍ ପୁନେଇ ପର୍ବରେ ଯେ ହୋମରେ ସେ ସବୁ ଘିଅ ପୁରା ଦେଶି କି ଘୁଅ ଘିଅ ସେ ସବୁ। କାମରେ ଲାଗୁଛି ହୋମ ଯଜ୍ଞ ଏଇ ସବୁ କାମରେ ଲାଗୁଛି ଆଉ। ହଁ ତାକୁ ବି ଦେଖିବ। ତାକୁ ବି ଦେଖିବ। ମୁଁ ଆସିବି ଦିନେ ଦି ଦିନ ବୁଲାବୁଲି କରିକି। ଆଉ ଫେରିବ ଆଉ। ଆଇଲା ପରେ ଭୋଗ ରାଗ ଆଣିକିନା ଗାଁରେ। ତୀର୍ଥ କରି ଯାଇଛେ ଏତେ ଦିନ ଚାରି ଦିନ ଛଅ ଦିନ ଲାଗୁଛି। ଆଉ ଭୋଗ ରାଗ ଟିକେ ଭୋଗ ରାଗ ଟିକେ। ଏ ଲୋକଙ୍କୁ ଦବ। ଛୁଆ ପିଲାଙ୍କୁ ଦବ। ଆଉ ଆସିଲେ ସବୁ ଲୋକ ମଧ୍ୟ କହିବ କାହାର ଯଦି ଆଗ୍ରହ ଥିବ। ଆରେ ଏତେ ମନ୍ଦିର। ଏତେ ଆଡ଼େ ସେ ବୁଲିକି ଆଇଲେ। ଏତେ ଏତେ ଭଲ ଭଲ ଜାଗା ଦେଖିଲେ। ଆଉଁ। ଲୋକଙ୍କୁ କହିଲେ ସିଏ ବି ତାଙ୍କର ବି ଆଗ୍ରହ ଇଚ୍ଛୁକ ହବ। ସେମାନେ ବି ଯିବେ ବୁଲି ବୁଲାକି ଦେଖିବେ। ଏଇମିତି କାମ ଚାଲିଛି ସବୁ ଆଉ ଠାକୁରଙ୍କ ନିର୍ଦ୍ଦେଶ। ଆଉଁ। ଆଉ ଏଇଭଳିଆ ଜିନିଷ, ଆଉ ତମେ ଆଉ କୁଆଡ଼େ ଯାଇଥିଲ?
ଆମେ ଯାଇ ଥିନୁ କାମ
କୋଉଠି କାମୁଡ଼େଇ?
କାମୁଡେଇ ସେ ସେଠି ଯଜ୍ଞ ହଉଛି ରଜ ତିନି ଦିନି। ଆଉ ଟି ଲୋକ ବହୁତ ଆଡୁ ଆସୁଛନ୍ତି।
ହୁଁ।
ସେଠି ଯଜ୍ଞ ହୁଏ।
ଉଁ।
ସେଠି ହଉଛି ଗୋଟେ ବଣ ଭଳିଆ ହେଇଛି। ସେଠି ଠାକୁର ଅଛନ୍ତି ସେ ଓଳାରେ, ସେଠି ଯୋଉ ଜଙ୍ଗଲ ଭିତରେ ଆଉ ସେଠି ପାଖ ପାଖ ଲୋକ ସବୁ ଆସନ୍ତି, ସେଠି କୀର୍ତ୍ତନ ହୁଏ। ଯ ଜ୍ଞ ହୁଏ। ଘିଅ ପୋଡା ହୁଏ। ବାବାଜୀ ମାନେ ସେଠି ଅଛନ୍ତି। ଅନ୍ୟ ଅନ୍ୟ ଆଡୁ ଲୋ କ ଆହୁରି ଆସି କୀର୍ତ୍ତନ କରନ୍ତି।